ହ୍ୟାଲୋ। ହ୍ୟାଲୋ ହଁ ଲୋ ସୁୁମି କଣ କରୁଛୁ?
ହଁ ବିନି କହ କିଛି ନାଇଁ ଲ ବସିଥିଲି। ବସିଥିଲି। ଶୋଇଥି ହଁ ଲ ଖାଇଲିଣି। ନାଇଁ ଲ ଜଳଖିଆ ଖାଇଛି ଜଳଖିଆ।
ଜଳଖିଆ ଖାଇଛୁ?
ହଁ ବର୍ତ୍ତମାନ ଖାଇବାର ସମୟ ହେଇନାହିଁ।
ହୁଁ ହୁଁ ହୁଁ।
ହଉ ତୁ କଣ କହୁଥିଲୁ କହ?
ଆଗକୁ କଣ ଅଛି ଜାଣିଛୁ ନା ନାଇଁ?
ଆଁ କେତେ ତାରିଖ?
କୋଡ଼ିଏ ତାରିଖ।
ଏ ଆର ମାସ କୋଡିଏ।
ହଁ ଏ ଜୁଲାଇ ହଁ ଜୁଲାଇ କୋଡିଏ।
ହଁ ହଁ ଆହୁରି ଅଛି ମାସେ ଅଛି କଅ।
କଲ୍ୟାଣୀର ଜନ୍ମଦିନ ଆସୁଛି।
ହଉ ହଉ ଭଲ କଥା କଣ କହ କଣ କରିବୁ କହ?
କଣ ଦେବା କହୁଛୁ କହ ଆମେ ଅଞ୍ଜଳୀ ମୁଁ ଭାବି ହେଲୁ ହେଲୁ ହେଲୁ ହେଲୁ। ମୁଁ ସିଏ କହୁଛି ମତେ କହ ମୁଁ କହୁଛି ତାକୁ କହ ସିଏ କହିଛି
ପର୍ସ ପର୍ସ ଗୋଟେ ପର୍ସ ଗୋଟେ ତାର ପର୍ସ ଛିଣ୍ଡି ଯାଇଛି କହୁଥିଲା ଲ କଲ୍ୟାଣୀ।
ଛିଣ୍ଡି ଯାଇଛି ଜାଣିଛି ଯେ ଆରଥର ପର୍ସ ଦେଇଥିଲୁ ଏଥର ପର୍ସ ଏକା ଦେବା।
ଆଉ ଛିଣ୍ଡ ଟା ଗୋଟେ ଧରିଛି ସେ।
ହୁଁଁ।
ଆରେ କହଲ କହ କଣ କହିବାକୁ ଚାହୁଁଛୁ କହ ତୁ କଣ ଭାବିଛୁ ତୁ କଣ ଚିନ୍ତା କରୁଛୁ ତୁ କଣ ଚାହୁଁଛୁ ତୁ କଣ ଦେବାକୁ ଚାହୁଁଛୁ?
ଅଞ୍ଜଳିକୁ ମୁଁ କହିଦେଇଛି ଅଞ୍ଜଳି ତୁ ଭାବେ ଆଉ କହିବୁ ମତେ।
କ୍ଲଚର ଦେଇ ଦେବା କଣ କହୁଚନ୍ତି ଓଡ଼ିଆରେ? ହଁ କ୍ଲଚର୍ ଦେଇଦବା କ୍ଲଚର୍।
ହ କ୍ଲୋଚର ଦେବା କେତେଟା କ୍ଲୋଚର ଦେବା।
ଗଦେ କିଏ? ତ ସିଏ ଯେତେବେଳେ ହେଲେ ଖାଲି ଏ ମୋର ହଜିଗଲା ବୋଲି କହୁଛି ଯେତେବେଳେ ହେଲେ।
ହୁଁ ହୁଁ।
ହଁ ମୋ ବାବା ଆସିଲେ ବୋଧେ।
ସି କଥା ହେଲେ କଣ କହିବେ କି?
ଶୁଣେଲ ଶୁଣେଲ ମୁଁ ତୋତେ ଗୋଟେ କଥାଟା କହିବି ଶୁଣେ।
ହଁ ଅଞ୍ଜଳି କୁ ବି କହିଥିଲୁ। ହଁ ଯେ ମତେ କୋହୁଥିଲା ସୁମି କୋହୁଥିଲା କି ଆଉ ସେମାନେ ଗୋଟେ କିରାଣୀ ଦୁକାନ କରିବେ ବୋଲି କୋହୁଥିଲା।
ହଁ ହଁ ହଁ ହଁ କିରାଣୀ ଦୋ କାନ ମୁଁ ସେଟା ଇ-ଇଂଲିଶରେ କହିଦେଇଥାନ୍ତି। ହଁ କିରାଣୀ ଦୋକାନ ଗୋଟେ କରିବୁ।
ବୋଇଲେ କଣ କଣ ରଖିବ ସେଠି?
ସବୁ ଜିନିଷ ସାବୁନ, ତେଲ ମା ଆଉ କଣ ରଖା ହୋଉଚି ସାମ୍ପୁ ସାନୁ ସା-ସାବୁନ, ଡାଲି
ହଁ ସେଇ କିରାଣୀ ଦୁକାନରେ ଯାହା ଯାହା ଯିବା କ
ହଁ ସେଇ ସେଇ ସେଇ ସ ବୁ ଜିନିଷ ରଖିବୁ ଆମେ ଆଉ କୁୁରକୁରି ବି ରଖିବୁ କୁୁରକୁରି ନେଇ ଆଇବୁ ଆମ ଘରୁ ହେଲା।
ହୋଉ ଆଇବି ଆଇବି।
ରାସ୍ତା ଜାଣି ନ ଜାଣୁବୁ ବୋଲି ମତେ କଲ୍ କରିବୁ। ମୁଁ ପଳେଆଇବି ତତେ ନେବାକୁ ବି ଆଇବି। ମାଧବୁନ୍ଦା ଚକରୁ
କହ କଣ କୋହୁଚୁ ଆଉ କଣ କୋହୁଚୁ କହ। ଆମେ ହଁ ହଁ ଶୁଣେ ଶୁଣେ ଏଇ ଶୁ କ୍ରବାର ଦିନଠୁ ଶୁଭାରମ୍ଭ କରିବୁ ଆମେ।
ଶୁକ୍ରବାର ଦିନଠୁ?
ହଁ ଶୁକ୍ରବାର ଏଇ ଶୁକ୍ରବାର।
ଓହୋ ତାହେଲେ ନଡିଆ ଫଟେଇଲେ ଯଦି ମତେ ନଡିଆ ଦୋବୁ।
ଉଁ ହଁ ହଁ। ହଁ ଲୋ ତତେ ନଡିଆ ଆ ନଡିଆ ଦେବି ଚିନ୍ତା କରନା।
ଆମ ଘରକୁ ଆଣିଦେବୁ।
ଏଇ ମା ତମ ଘର କୁହଡେ। ମୁଁ ଫୁଣି ତମ ଘରକୁ ଯିବି।
ତୁ ନା
ଏଗାରଟା ଚାଳିଶ ଶୁଭ ସମୟ ଏଗାରଟା ଚାଳିଶରୁ ଓ ଓ ପ୍ରଥମ ବିକ୍ରି
ହଁ ହଁ।
ଏଗାରଟା ଚାଳି ଶର ଦୁଇଟା ଦୁଇ ଭି-ଭିତରେ ପ୍ରଥମ ବିକ୍ରିଟା ହେଲେ ଭଲ ବୋଲି କୋହୁଥିଲେ।
ହୋଉ ହୋଉ କିଏ ହେଲେ କିଣି ଆଇଲେ ହବ।
ଦେଖୁଚନ୍ତି ହୁଁ।
ଏ କିଏ ହେଲେ କିଣି ଆସିବା ପାଇଁ କହିତା କିଣି ଆଇବେ।
ହୁଁ।
ମୋର ତ ଦୂର ହେଇ ଯାଉଚି ନହେଲେ ମୁଁ ପଳେଇ ଆସନ୍ତି।
ଦୂର ହେଇଯାଉଚି ହଁ।
ପାଖାପାଖି କିଏ ରହୁଚି କି ସାଙ୍ଗ ମାନ କିଏ ରହୁଚନ୍ତି?
ମାଦିକୁନ୍ଦା ଛକରୁ କେତେ ଦୂର ହେଲା ତମ ଘର ଏଇଟା?
ହନୁମାନ ମନ୍ଦିର ଦେଖୁଚୁ ନା ନାଇଁ?
ହୁଁ ଏଇ ନୃସିିଂହ ମନ୍ଦିର କିଲୋ।
ହନୁମାନ ମନ୍ଦିର ହନୁମାନ ମନ୍ଦିର।
ମା ହନୁମାନ ମନ୍ଦିର କୋଉଠି ଅଛିଲୋ। ଏ ପାଖାପାଖି ମିକ୍ସିଚର ଫ୍ୟାକଟେରି ଅଛି କିଲୋ?
ହଁ ହଁ ମିକ୍ସଚର ଫ୍ୟାକଟେରି ଟିକେ ସିଆଡକୁ ରହିଗଲା ଆଉ ଟିକେ ଏପଟ ନାଇଁ ନାଇଁ ହଁ ହଁ ହଁ ହଁ। ଶୁଣ ଏପଟ ସୁମି ଶୁଣେ ଶୁଣେ ତମେ ଯୋଉ ଅଞ୍ଜଳି ସହିତ ଗୋଟେ ବ୍ଲାଉଜ ସିଲେଇବା ପାଇଁ ଦେଇଥିଲା ମନେ ପକ କ୍ ବ୍ଲାଉଜ ନା ଡ୍ରେସ୍ କଣ ହଁ। ହଁ ସେ ଆଣ୍ଟିଙ୍କ ଘର ଟିକେ ଆଗକୁ ଆମର ହେଲା ବୁଝିଲ।
ଓହୋ ହଁ ଲୋ ମିସ୍
ଆଉି ଟିକ ଟିକେ ଆଉ ହଁ ଆଉ ଟିକେ ଆଗକୁ ହବ ଆଉ ଟିକେ ନାହିଁ ଆଉ ଟିକେ ନାହିଁ ଟିକେ ଆଗକୁ ହବ। ବେଶୀ ଦୂର ବି ଦୂର କହିପାରିବିନି କି ପାଖ ବି କହିପାରିବିନି।
ହଁ ହଁ। ଓହୋ ହଉ ହଉ। ହଉ ଆଉ କଣ କହୁଛୁ କହ?
ଆଉ କଣ ମା କଣ କରୁଛନ୍ତି ଏବେ?
ଆଉ ଗପ ଗୋଟେ କହ ମା ମୋ ମା ଲାଗିପଡି କଣ ଗୋଟେ କାଟିବାରେ।
ହ ହଁ।
କଣ କାଟୁଛି ସାନ ଆଳୁ କାଟୁଛି ସାନ ଆଳୁ ଭାଜିିବ ବୋଧେ।
ମୁଁ ବି ବହୁତ ଦିନ ହଁବ ସେଇଟା
ମୁଁ ପାଣି ପିଇନି ଲୋ ତଣ୍ଟି ଜଳିଲାଣି ମୋର ହଉ। କଣ କଣ କହୁଛୁ କଣ କଣ କହ ଟିକେ କହ ଟିକେ କହ ରହ ମୁଁ ପାଣି ପିଉଛି।
ପାଣି ପିଉଛୁ ଆମ ଘର ପ୍ରତିଷ୍ଠା ଆମ ଘର ପ୍ରତିଷ୍ଠା କଲେ ଆଇବୁ ନା ନାଇଁ ଡାକିଲେ?
ଘର ପ୍ରତିଷ୍ଠା କୋଉଠିଲୋ?
ଆମ ଘର ଗାଁ ରେ ପ୍ରତିଷ୍ଠା ହେଲେ ଆଇବୁ ନା ନାଇଁ ଡାକିଲେ?
ଘର ତମର ବନା ଚାଲିଥିଲା ବୋଲି କହୁଥିଲୁ ବୋଧେ।
ହୁଁ ଏବେ ଅଧେ ମାର୍ବଲ ପକା ଦେଇଛି।
ଓହୋ କଣ ଲୋ ଇନ୍ଦିରା ଆବାସ ଆଇଥିଲା କିିଲୋ।
ହଁ ମୋ ବାପାଙ୍କ ନାଁରେ ଆସିଥିଲା।
ହଁ ହଁ। କଣ ଛାତ ନା ଏମିତି ଇଏ କଲ?
ତ ମ ଇଏ କରିବୁ ଆଜିକା ଯୁଗରେ।
ଆଜିକା ଯୁଗର ଟିଣ ପକେଇବୁ ବୋଲି ଭ କହୁଛି ହୁଁ। ଓହୋ ଟାଇଲ ପକଉଛନ୍ତି ଏବେ?
ହଁ ମାର୍ବଲ ପକା ଚାଲିଛି ଅଧାରୁ ସରିଯାଇଛି ଆଉ ଅଧା ଅଛି।
ହୁଁ ହୁଁ। ପୋକଟେ କି?
ଆମ ଘର ଖଜୁରପଡା ଲୋ।
ଖଜୁରିପଡ଼ା ନୁହେଁ ହୁଁ। କେବେ ପ୍ରତିଷ୍ଠା ଲୋ ହଁ ଲୋ ଜାଣିଚି ଲୋ ଖଦଜୁରିପଡା ଆମ ବଡମା ଗାଁ ଲୋ ହଁ।
ଓହୋ।
ମୁଁ ଯାଇଛି ଖଜୁରପଡା କେତେ ଥର ତ।
ହୁଁ ହୁଁ।
ହୁଁ।
ହ ହୁଁ ଛଡା ତଳେ ଯୋଉ ପାଣି ଟିକେ ପୋଛିଦେଲି ତ ସେଇଟା ପାଇଁ।
ଏ ବିନି କୋଉ ସାଇଲୋ?
କଣ ହେଲା କଣ ଶୁମି ଆମର ଶିବ ମନ୍ଦି ଶିବ ମନ୍ଦିର ଟିକେ ତଳକୁ ହବ।
ଶିବ ମନ୍ଦିର ଟିକେ ତଳକୁ ଓଲ୍ହ ବଡ ମା ଘର କୁଆଡେ ଲୋ? ହଁ ହଁ ଆମ ବଡମା ଘର ଘୁଡା ସାହି ଘୁଡା ସାହି।
ଓ ଘୋଡା ସାହି କିଲୋ? ତି କହିବି ନା ଆଁ ଶୁଣେ ଶୁଣେ କଲେଜ ଛକରୁୁ ଅଞ୍ଜଳି ଘର ଘର ଏତିକି ହଉଚି ତାଙ୍କ ସେ ଘୁଡା ସାହି ସହିତ ଆମର ଡିସଷ୍ଟାନ୍ସ
ତମ ଘର
ହଁ ଘୁଡା ସାହି ଦେଖେ ହଁ ଦେଖ ଗମେଣ୍ଟ କଲେଜ ରୁ ଅଞ୍ଜଳି ଅଞ୍ଜଳି ଘର ଏତିକି
ଘର ଯେତିକି କିିଲ ମା ଗମେଣ୍ଟ କଲେଜରୁୁ ଅଞଳୀ ଘର ଯେତିକି ତାଙ୍କ ଘର ଘୋଡା ସାହି ସେତିକି ଦୂର ବୋଲି କହୁଚୁ।
ଏଇ ମା ଆସ ଆସ ସୁମି କେବେ ହେଲେ ବୁଲି ଆସ ଆମ ଘରକୁ ଆସ।
କୁଆଡେ ଯାଇ ପାରୁୁଚୁ କିଲୋ
ନାଇଁ ଦେହ ଫେହ ଭଲ ହବ ସବୁ ଯେତେବେଳେ ଯିବ ଯାହା ହଉ ତୁ ଆସିଲେ ସୁମି ଆଇବୁ ପ୍ଲିଜ ଆମ ଘରକୁ ପ୍ଲିଜ ଆସିବୁ ହେଲା।
ହଉଲ ହଉଲ ମୁଁ ଆଇବିିଲୋ ମୁଁ ତୁ ବାହାହେଲା ବେଳକୁ ଆଇବି ନହେଲେ ରହ।
ଚୁପ କର ବାହାହେଲା ବେଳେ ମୁଁ ଆମ ଘରୁ ସାଙ୍ଗ ମନେ ଟିକେ ଆସିପାରୁନାହାନ୍ତି ମୋତେ ଭଲ ଲାଗୁନି ସାଙ୍ଗମାନେ ଟିକେ ଆସିବେ ମଜାମସ୍
କା ପାଇଁ? ମିନି ପାଇଁ ପ୍ରସ୍ତାବ ହଁ ତୋ ପାଇଁ କେତେ ପ୍ରସ୍ତାବ ଆଇଥିବେଣି ତ ବୋଲି କହୁଚନ୍ତି ମୋ ମା।
ଓ ହ ନାଇଁ ଲୋ ସୁମି ତୁ ଫାଷ୍ଟ ହେଇଯା ତାପରେ ନାଇଁ ମ
କଣ କହିଲୁ କଣ କହିଲୁ
ତୁ ଫାଷ୍ଟ ବାହା ହେଇଯା ତାପରେ ମୁଁ ହେବି। ମତେ ବି ନାଇଁ ଲୋ ଏବେ
ହଉ ହଉ ମୁଁ ଆଗ ଅଞ୍ଜଳିକୁ ପଠେଇଦବା କିଛି ଚିନ୍ତା ନାହିଁ।
ହଁ ପଣ୍ଡା ପଣ୍ଡା ବାବୁ ଯାଉଚି ଫାଷ୍ଟ।
ହଁ ସେ ଯାଉ ଆଉ କଲ୍ୟାଣି?
କଲ୍ୟାଣୀ କଲ୍ୟାଣୀକୁୁ ତ ଶୀତଳ ଷଷ୍ଠୀ ରେ ଯିବା ଆସିବା ଆମ ଶୀତଳ ଷଷ୍ଠୀ ହଉଥିଲା ନା ଏବେ?
ହଁ ତୁ ଖୋଜୁରି ପଡ଼ା ଶୀତଳଷଷ୍ଠୀ ଯାଇଥିଲୁ? ଓହୋ ଖଜୁରୀ ପଡାରେ ଏକା ଶୀତଳ ଷଷ୍ଠୀ ହଉଛି ନା ନି।
ହୁଁ ସବୁଆଡେ ହଉଚି କିନ୍ତୁ ଏତେ ଧୁମ୍‌ଧାମ୍ ନାହିଁ ଆଉ।
ଖଜୁରୀପଡା ରେ ବଢିଆରେ କରୁଛନ୍ତି ନେ କି?
ଓୁଲ୍ ହାଁ।
ହଁ ଏଇ ପ୍ରାଚୀ ଘର ବି ଯାଇଥିଲେ ନାଇଁ କି ରମା। ଆମ ଘର ପାଖରେ ଜଣେ ରହୁଚି ତାଙ୍କର ହଁ। ଆମେ କୋଉଠି ଆଉଚୁଲ।
ନାଇଁ ଯଦି ଦେହ ବାପାଙ୍କର ସବୁ ଭ୍ ନାଇଁ ଯଦି ବା ବାପାଙ୍କର ଦେହ ଭଲ ହେଲା ସବୁ ହେଲା କହିଲେ ଆସିବୁ ହାଁ।
ହଁ।
ଯେବେ ବି ଯିବୁ କାହାର ଘର କହିଲୁ?
କାଆର।
ଏ ସେ ଗୁଡା ସାହିରେ କାହାର ଘର କହିଲ?
ଆମ ବଡ ମାଆଙ୍କର।
ନିଜ ବଡ ମା।?
ହଁ ନିଜ ବଡମା।
ହଁ ହ ତାହେଲେ ଆସିଲେ ଯେମ୍ ତି ବି ଫୋନ କରିବୁ ନହେଲେ ମାରି ପକେଇବି।
ତୋର କାଟିକି ଆଉଥରେ କରିବି ନା ଆଉ ସରିଯିବ କ କ
ଅ ରଖୁଛି ତାହେଲେ ପରେ କଥା ହବା।
ହଁ ଆଉ ଥରେ ପଛେ ସନ୍ଧ୍ୟାରେ କଲ କରିବିି ନଲେ ହେଲା ହୁଁ ହଉ। ହଁ ଟାଟା।
ହଁ।